ହ୍ୟାଲୋ।
ହଁ ମୋ ଭୟସ ଶୁଭାଯାଉଛି ଆପଣଙ୍କୁ?
ହଁ ସେପରି ଶୁଭୁଛି କିନ୍ତୁ ଧୀରେ ଧୀରେ ଶୁଭୁଛି ଆଉ ଚଳିବ।
ଆଚ୍ଛା ଆପଣ କଣ କହୁଥିଲେ?
ମୁଇଁ ଏଇ ଶୋଇ କରି ମୋର ଏ ଲେଖା ଲେଖି କାମ କରୁଥିଲି ଆଉ।
କଣ ଆପଣ ଲେଖୁଥିଲେ କି?
ଆମର ଆଗାମୀ ଆପଣ ଯେମିତି ଜାଣିଛନ୍ତି କି ମୁଁ ଆମର ଯୋଉ ମାନେ ଛୋଟ ଛୋଟ ଟ ଅ ପୁ ସିନେମା ପାଇଁ କାମ କରୁଛି ତେଣୁ ସେଥିପାଇଁ କିଛି ଟିକିଏ ଲେଖା ଲେଖି କରୁଥିଲି। ଯେ ଯେପରିକି ଯେମିତି ଲୋକମାନେ ସବୁ ଅଭିନୟ କରିବେ ସେଥିପାଇଁ କିଛି ଲେଖା ଲେଖି କରୁଥିଲି ଆଉ।
ଆପଣ ଅଭିନୟ ପାଇଁ ଲେଖା ଲେଖି କରୁଥିଲେ ଭଲ ଆଉ। ଆପଣ ତ ଭଲ ଅଭିନୟ ପାଇଁ ଲେଖା ଲେଖି କରନ୍ତି ଆପଣ ତ ସ୍କୁଲ ଟାଇମ ରେ ବି ଭଲ ଲେଖା ଲେଖି କରୁଥିଲେ।
ହଁ ସେଥିପାଇଁ କିଛି ପୁରସ୍କାର ମଧ୍ୟ ମତେ ମିଳିଥିଲା ସେଥିପାଇଁ ସେଇଥିରୁ ଟିକେ ଇଚ୍ଛା ଥିଲା। କି ମୋର ଏଇ ଏଇ କ୍ଷେତ୍ରରେ ଟିକେ ଆଗକୁ ଯିବା ପାଇଁ। ତେଣୁ ମୁଁ ସେଥିପାଇଁ ଲା ଲାଗିଯାଇଛି କାମରେ ଆଉ।
ଆଚ୍ଛା ମୁଁ ତ ଏବେ ଏଇ ଶୋଇଥିଲି ବର୍ଷା ହଉଛି ତ ଆମର ଏଇଠି ଆଉ। ଏବେ ଉଠି ଠିଲି। ସେଥିପାଇଁ ଆପଣଙ୍କୁ କଲ୍ କରିଦେଲି କି ଦେଖି ହେବ କଣ କରିଥିବେ ଆପଣ? ମୁଁ ଭାବୁଥିଲି ଆପଣ ସେ ଥୁ ଲେଖା ଲେଖିକି କିଛି ସେଥିପାଇଁ କଲ୍ କରି ପଚାରଦେଲି ଆଉ।
ଓହୋ ତେବେ ତ ବେଶ ଭଲ କଲେ ଆପଣ।
ଆପଣ କଣ ଲେଖୁଥିଲେ କିଛି କହିପାରିବେ? ଆପଣ କୋଉଳି ବିଷୟ ସବୁ ଆପଣ ଲଖୁ
ଏଣ୍ଟରୁ। ଏବେ ତ ମୁଁ ଆପଣ କରୁଥିଲି କଣ କହିଲେ ମାନେ ଉଁ ମାନେ ଯୋଉ କମେଡି ଟାଇପ ର କିଛି ଲେଖା ଲେଖି କରୁଥିଲି।
ଆ ଆପଣଙ୍କର ଗୋଟ ବ୍ୟାଗଗ୍ରାଉଣ୍ଡରେ କଣ ଗୋଟେ ଭୟସ ଶୁଭା ହଉଛି ମତେ?
ହଁ ହଁ ତାର ଟିକେ ଶୁଭୁଥିଲା ମୁଁ ଏବେ କାଟି ଦେଇଛି ଆପଣଙ୍କୁ ଆଉ ଶୁଭିବ ନାହିଁ।
ହଁ ଆପଣ କହିପାରିବେ ଆପଣ କଣ କେମିତି ଲେଖା ଲେଖି କରୁଥିଲେ ମାନେ ବିଷୟ ଟିକେ ଆପଣ କହିପାରିବେ କି?
ହଁ ହଁ କହୁଛି ଶୁଣୁନାହାନ୍ତି ମୁଁ ରଖିଥିଲି କଣ କହିଲେ ମାନେ ରଖିଥିଲି କି କିଛିଟା ପିଲା ଥିବେ ଯିଏକି ଆଁ ମାନେ ଜଣେ ଜଣେ ତାଙ୍କ ଭିତରୁ ଥିବେ କି ଆମିଷ ଖାଉଥିବ। କିଏ ନ ଖାଉଥିବ ତ ସେମାନେ କଣ କ କରିବେ ନା ଗୋଟେ ଜାଗାକୁ ଯିବେ ମାନେ ହୋଟେଲ ହେଇଗଲା କି ଆମର ରେଷ୍ଟୁରାଣ୍ଟ ହେଇଗଲା ସେମାନେ ସବୁ ଯିବେ। ତାପରେ ସେମାନେ କଣ କରିବେ ନା ସେଠାରେ ଖାଇସାରି ଖାଇସାରିବେ। ମାନେ ସବୁ ସାଙ୍ଗମାନେ ମିଶିକରି ଯାଇଥିବେ। ତାଙ୍କ ଭିତରୁ କିଏ ଥିବ ଆମର ଉଁ କିଏ ଥିବ ଆମର ଭେଜ୍ ଥିବ କିଏ ନନଭେଜ ଥିବ ତ ସେମାନେ ଖାଇବା ପିଇବା ସେଠାରେ କରିବାର ମାନେ ଅଭିନୟ କରିବେ। ଏବଂ କିଛି ମଜାମସ୍ତି ମଧ୍ୟ ତାଙ୍କ ସହିତ ରହିବ ତ ଏଇ ସବୁ ଚାଲିଛି ଆଉ।
ଆରେ ବେଶ ବଢିଆ ଆପଣ ଦେଖୁଛନ୍ତି ତ ମାନେ ବହୁତ ହାସ୍ୟକର କଥା ମଧ୍ୟ ଏଗୁଡାକ ଏବଂ ମଜା ବ ମଜାଳିଆ ବି। ଆପଣ ତ ଭଲ ଲେଖୁଛନ୍ତି, ଆପଣ ଆଗକୁ ପକାଉନାହାଁନ୍ତି କିଛି ଭିଡ଼ିଓ ଭିଡ଼ିଓ ଫିଡ଼ିଓ? ଏବେ ତ ସୋସିଆଲ ମିଡିଆ ସବୁ ପକା ପକି କରୁଛନ୍ତି ଆପଣ ବି ପକାନ୍ତୁ। ଆପଣ ଖାଲି ଲେଖିଲେ କଣ ହବ ନା କଣ ପିଲାମାନଙ୍କୁ ଆପଣ ଡାକିବେ ଡାକିକି ଆପଣ କରିବାକୁ ବି ପଡିବ ନା? ଖାଲି ଲେଖିଲେ ତ କିଛି ହୋଇପାରିବ ନାହିଁ?
ହଁ ହଁ ନିଶ୍ଚନ୍ତ ମୁଁ ତ ସେଥିରେ କରିବି ବୋଲି ଅଛି କିନ୍ତୁ ମୋର ଜଣେ ସାଙ୍ଗ ଅଛନ୍ତି ଯିଏ କି ତାଙ୍କ ପାଖରେ ପାରେ ଭଲ ଫୋନ୍ଟି ତାଙ୍କର ତାଙ୍କର ଫୋନ ରେ ସବୁ କିିଛି ସୁଟିଂ ହଉଛି କିନ୍ତୁ ସିଏ ତାଙ୍କ ଦୈନନ୍ଦିନ ଜୀବନରେ ଟିକେ ବ୍ୟସ୍ତତା ରହିଯିବାରୁ ମୁଁ କିଛି ମାନେ ସୁଟିଂ ହିଁ କରିପାରୁନାହିଁ।
ଆରେ କୌଣସି ଅସୁବିଧା ନାହିଁ ମୋର ବି କହିବାକୁହଲେ ବହୁତ ଭଲ ଫୋନ ଟା ମୋର ଏବେ ଖାଲି ଟିକେ ଅସୁବିଧା ଅଛି ବୋଲି କିଛି ଦିନ ଯାଉ ମୁଁ ଆପଣଙ୍କ ପାଖକୁ ଯିବି ଆପଣଙ୍କ ସାଙ୍ଗରେ କାହିଁକି ତାକୁ ବଡ କାମ ନୁହେଁ ଆମେ ଗୋଟେ ବି ବୋଲି କହିବା ଗଲେ ଏଗୁଡ଼ା ସାରିପାରିବା ଆମେ।
ଓହୋ
ହଁ ଆପଣ ତ ସେଇ ଯିବା କୋଉ ଆପଣ କହିବାକୁ ଗଲେ ଏଇ ପଟିଆ ପାଖକୁ ଗଲେ ଭଲ ହୁଅନ୍ତା। କ ସେଠି ବହୁତ ବଢିଆ ବଢିଆ ଜାଗା ମଧ୍ୟ ଅଛି ଖାଇବା ପତ୍ର ମଧ୍ୟ ଭଲ ଅଛି। ଅଛି ଆଉ ଜାଗା ଭଲ ହେଲେ ହିଁ ତ ଭିଡିଓ ଟା ବି ଭଲ ଆସିପାରିବ ନା।
ହଁ ସେଇ ପଟିଆ ପାଖର ଜାଗାକୁ ହିଁ ମୁଁ ଯିବି ବୋଲି ଭାବିଥିଲି କିନ୍ତୁ ଅନ୍ୟ ପିଲାମାନେ ଯୋଉମାନେ ସବୁ ଆପଣ ଜାଣିଛନ୍ତି ସେମାନଙ୍କର ଘର ସେଠାରୁ ଟିକେ ଦୂର ହେଉଛି। ତ ସେମାନେ କହୁଛନ୍ତି କି ଆମର ଘର ଏତେ ଦୂର ହେଇଯାଉଛି ଆମକୁ ଆସିକି ନେଇଯାଅ ତାଙ୍କର ମାନେ ଅଲଗା ଅଲଗା କଥା କିନ୍ତୁ କିଛି ନାହିଁ ମୁଁ ତାଙ୍କ ସହ କଥାବାର୍ତ୍ତା ହୋଇ ଆପଣଙ୍କୁ ମଧ୍ୟ ଜଣେଇବି ଆପଣ ମଧ୍ୟ ଆସିକି ଯଦି ଆମକୁ ଟିକେ ସାହାଯ୍ୟ କରିପାରନ୍ତେ ଏ କ୍ଷେତ୍ରରେ ତ ମୁଁ ଟିକେ ଖୁସି ହୁଅନ୍ତି।
ଆରେ ନିଶ୍ଚୟ ଠିକ୍ ଅଛି ଆପଣ ମୋତେ ଜଣେଇବେ ଆଉ ମୁଁ ଆପଣଙ୍କୁ କହିବି ଆଉ ମୁଁ ଦେବେ ଦେଖିବି ଖାଲି ଥିବି ଆପଣଙ୍କୁ ଜଣେଇବି। ଆମେ ସେଇଦିନ ଯାଇକି କରିଦେଇ ଆସିବା ଆଉ ଆଉ କହିବାକୁ ଗଲେ ତ ଏବେ ତ ସେଇଗୁଡାକ ହିଁ କହିବାକୁ ଗଲେ ଚାଲିଛି। ତ ଏବେ ଟିକେ ଭିଡିଓ କରି ପଠେଇଲେ ଭଲ ହୁଅନ୍ତ।
ହଁ ତାହା ତ ଅବଶ୍ୟ ସତ କଥା କିନ୍ତୁ ଆପଣଙ୍କର ପରୀକ୍ଷା ଟିକେ ସରିଯାଉ ପରୀକ୍ଷା ସରିଲା ପରେ ଯାଇକି ଆପଣ ଯଦି ଯେଉଁ ଅନ୍ୟ ସାଙ୍ଗମାନଙ୍କ ସହିତ ନ ବୁଲାବୁଲି କରିି ଟିକିଏ ମୋ ପ୍ରତି ଧ୍ୟାନ ଦୀଅନ୍ତେ ମୁ ଟିକେ ଖୁସି ହୁଅନ୍ତି ଆଉ।
ଆରେ ମୋର ବହୁତ ଇଚ୍ଛା ଅ ଯେ କିନ୍ତୁ କଣ କରିବା ଏଇ ଦୈନନ୍ଦିନ ଜୀବନରେ ବ୍ୟସ୍ତ ରହିଯାଉଛି ବୋଲି ତ କରିପାରୁନି। କିଛି ନହିଁ ମୁଁ ଧ୍ୟାନ ଦେବି ଆପଣଙ୍କ ଉପରେ ଆପଣ ବ୍ୟସ୍ତ ହୁଅନ୍ତୁନି ଆପଣଙ୍କ ମୁଁ ପୁରା ସାହାଯ୍ୟ କରିଵୀ। ଆଉ ଆପଣ ତ ମୁଁ ଶୁଣିଲିକୁ ପାଇଥିଲି କି ଆପଣ ଏବେ ହୋଟେଲ ମ୍ୟାନେଜମେଣ୍ଟ କରିବ ବୋଲି ଭାବିଛନ୍ତି। ତ ଆପଣ କଣ ସେ ଯ କାମ ଥାଏ କହିପାରିବେ କି ମତେ ମୁଁ ବି ଯଦି ଭଲ ଲାଗିଲା ମୁଁ ତ ଏବେ କିଛି ଭାବିନି। ତ ମୁଁ ଯଦି ଭଲ ଲାଗିବ ତାହେଲେ ସେଇ କାମ ମଧ୍ୟ ମୁଁ କରିବି।
ହଁ ଆପଣ ନିଶ୍ଚିନ୍ତ ରୂପରେ କରିପାରିବେ କିନ୍ତୁ ମୋର ଏଥିରେ କରିବାର ଇଚ୍ଛା କଣ ପାଇଁ ହେଲା କି କାରଣ ମୁଁ କଣ କହିଲେ ମୁଁ ଆଗରୁ ଛୋଟବେେଳ ରୋଷେଇ କରିଥିଲି। ତେଣୁ ମୋ ଏଇ କ୍ଷେତ୍ରରେ ମାନ ମୋର ଏଇଟ ଗୋଟେ ମାନେହିବାକୁ ଗଲେ ମୋର ଇଚ୍ଛାଥିଲା କି ମୁଁ ଏଇ କାମକୁ ହିଁ ମୁଁ ମୋର ପୁରା ନିଜର ସବୁ କାମ କରିଦେବି ଏବଂ ସେଇଥିରୁ ହିଁ ମୋର କାମ କରିବି କାରଣ ଆଜିକାଲି ବହୁତ ପିଲା ଅଛନ୍ତି ଯିଏ ଖାଲି ପାଠ ପଢି ସବୁ କରିବାକୁ ଚାହୁଁଛନ୍ତି। କିନ୍ତୁ ମୋ ଦ୍ଵାରା ତ ସେ ସବୁ ହୁଏ ନାହିଁ ତେଣୁ ମୁଁ ଭାବିଲି କି ମୋର ଏଇ କାମରେ ହିଁ ମୁଁ ମୋର ଚଲେଇବି। ତେଣୁ ଆପଣ ବି ଯଦି ମଧ୍ୟ ମୋ ଭଳି ଏହା କରିବାକୁ ଚାହୁଁଛନ୍ତି ତେବେ ଆପଣ ନିଶ୍ଚିନ୍ତ ରୂପରେ କରିପାରିବେ କିନ୍ତୁ ଆପଣଙ୍କୁ ଏଥିପାଇଁ ବେଶୀ ପାଠ ମଧ୍ୟ ପଢ଼ିବାକୁ ପଡ଼ିବ ନାହିଁ। ଖାଲି ମାନେ ସାଧାରଣତଃ କିଛି ଜିନିଷ ଜାଣିବାକୁ ପଡିବ ଯେମିତି କି ଆମ ଦେଶରେ କଣ ଚାଲିଛି କଣ ନାହିଁ କି ଆମର କିଏ ଆମର କୋଉ ଜାଗାରେ ଅଛନ୍ତି ସେସବୁ ବିଷୟ ଜାଣିବାର ଅଛି। ଆଉ ଛୋଟ ମୋଟ ଇଂରାଜୀ ତ କହିବାକୁ ଗଲେ କହିବାକୁ ଗଲେ ଇଂରାଜୀର ଇଂରାଜୀର ମୂଲ୍ୟ ଏଠି ଟିକିଏ ବେଶ୍ ଅଧିକ କାରଣ ଆପଣଙ୍କୁ ଇଂରାଜୀ ଯଦି ବହୁତ ଭଲ ଭାବରେ ଆସୁଥିବ ତେବେ ହିଁ ଆପଣଙ୍କୁ ଏଇ କାମରେ ଟିକେ ଅଧିକ ମାନେ ଭଲ ଆପଣ କରିପାରିବେ। ତେଣୁ ଆପଣଙ୍କୁ ଇଂରାଜୀ ହିଁ ସବୁ ମାନେ ବେଶୀ କହିବାକୁ ଗଲେ ଧୈର୍ଯ୍ୟ ସହିତ ପଢିବାକୁ ପଡିବ।
ମୋତେ ତ ଇଂରାଜୀ ଭାଷା ବହୁତ ପସନ୍ଦ କହିବାକୁଗଲେ ଆଉ ଯଦି ବି ଏଥିରେ ପାଠପଢ଼ା ନଁ କାହିଁକି ନା ଆଜିିକାଲିରେ ଖାଲି ବହି ପଢିଲ ତ କିଛିଇପାରିବ ନାହିଁ ଅଲଗା ପାଠ ମଧ୍ୟ ପଢ଼ିବା ସେପଟ ଆ ନିଜର କ୍ଷେତ୍ରରେ କାର୍ଯ୍ୟ ମଧ୍ୟ ଆସୁଥିବା ଦରକାର। ତ ମତେ ବି କହିବାକୁ ଗଲେ ରୋଷେଇ ବହୁତ ପସନ୍ଦ, ଯଦି ଟା ଯଦି ହେଲା ମୁଁ ବି ବହୁତ୍ ପ୍ରକାର ରୋଷେଇ କରିବା ଜାଣିଚି ବି। ତ ମୁଁ ଭାବୁଚି କି ମୁଁ କରିବି ସେଇଭଳିଆ କାର୍ଯ୍ୟ ଆଉ ଇଂରାଜୀ ଭାଷା ତ ମତେ ସେମିତି ବହୁତ୍ ପସନ୍ଦ ଆ ମୁଁ ବହୁତ୍ ଭଲ ବିଭିନ୍ନ ପ୍ରକାର ଚଳଚ୍ଚିତ୍ର ଦେଖି ମୁଁ ଇଂରାଜୀ ଭାଷା ମଧ୍ୟ ଶିକିଛି, ଇଂରାଜୀ ଚଳଚ୍ଚିତ୍ର ମତେ ବହୁତ୍ ପସନ୍ଦ ବି ଲାଗେ। ତ ମତେ ରୋଷେଇ ପସନ୍ଦ ତ ମୁଁ ଏଥିପାଇଁ ପରୀକ୍ଷା ଦେଇ ଯଦି ହବ ଜଣେଇବି ଆପଣଙ୍କୁ ଆଉ ମ ତେ ସାହାଯ୍ୟ କରିବେ ଆପଣ ମୋର ଟିକେ ଭଲ ହୁଅନ୍ତା। କାଇଁ ନା ମୋର ଟିକେ ଏ ବିଷୟରେ କିଛି କ୍ଷେତ୍ରରେ ଜ୍ଞାନ ନାହିଁ ମୋ ପାଖେରେ।
ହଁ ମୁଁ ତ ନିଶ୍ଚୟ ଆପଣଙ୍କୁ ସାହାଯ୍ୟ କରିବି, କିନ୍ତୁ ଆପଣ ଯୋଉ କହୁଚନ୍ତି କି ଖାଲି ରୋଷେଇ ପାଇଁ ଏହା ଖାଲି ରୋଷେଇ ପାଇଁ ପାଠଟି ନୁହେଁ, ଏ ପାଠଟି ମାନେ କଣ କହିଲେ ଆମର ମ୍ୟାନେଜର୍ ପାଇଁ ମଧ୍ୟ ଅଛି, ଅଲଗା କ୍ଷେତ୍ରରେ ମଧ୍ୟ ପାଇଁ ଅଛି। ଯଦି ଆପଣ ଚାହିଁବେ ଅଲଗା ମଧ୍ୟ କେଉଁଥି ପାଇଁ ମଧ୍ୟ ଆପଣ କରିପାରିବେ।
ହଁ ଠିକ୍ ଅଛି, କିଛି ଅସୁବିଧା ନାହିଁ ମୁଁ ଦେଖିବି ସେ ବିଷୟରେ ତ ଏତେ ଜ୍ଞାନ ନାହିଁ ମୋର। ମୁଁ ପଚାରିକି ବୁଝିବି ଘରେ ମଧ୍ୟ ମୁଁ ପଚାରି ବୁଝିବି, ଯଦି ମତେ ଘରେ ରାଜୁ ହେଇଗଲେ ମୁଁ ଆପଣଙ୍କୁ ଜଣେଇବି। ଆଉ ମତେ କହିବାକୁ ଗଲେ ଅଧିକ କାର୍ଯ୍ୟ କ୍ଷେତ୍ରରେ ମତେ ଭଲ୍ ଲାଗେ, କାଇଁ ନା ପା ପାଠ ଅଧିକ ପଢିଲେ ତ ଖାଲି ହୋଇପାରିବନି ନା କିଛି କରିବି ତ ଆସୁଥିବା ଦରକାର ନା, ସେଥିପାଇଁ ମୁଁ ଆପଣଙ୍କୁ ଜଣେଇଲି ଆଉ-ଆଉ ମୁଁ ଜଣିବାକୁ ଚାହିଁଲି ଆପଣ ଯଦି ଜାଣିଥିବେ କାଇଁ ନା ଆପଣ ଏବେ ସେଇଆ ହିଁ କରିବେ ନା। ତ ମୁଁ ଆପଣଙ୍କୁ ପଚାରିଲି କି ଆପଣ ଯଦି ମତେ ସାହାଯ୍ୟ କରନ୍ତେ ମୁଁ ଆପଣଙ୍କୁ ଜଣାନ୍ତି କି ଏ ବିଷୟରେ ଟିକେ ଆପଣ ମତେ କୁହନ୍ତେ ମୁଁ କରିବା ପାଇଁ ଘରେ ରାଜି କରାନ୍ତି ଲୋକଙ୍କୁ ଆଉ।
ହଁ ହଁ ନିଶ୍ଚିନ୍ତ ମୁଁ ଏଥିରେ ଆପଣଙ୍କୁ ସାହାଯ୍ୟ କରିବିନି କିପରି ଆପଣ କହିଲେ ଆଉ ମୁଁ କରିବିନି ଏହା କିପରି କଥା ଅସମ୍ଭବ କଥା ଇଏତ।
ଆଚ୍ଛା ହଁ ସେଇତ ଆପଣ ତ ମୋର ଘନିଷ୍ଠ ବହୁତ୍ ବର୍ଷର ବନ୍ଧୁ ଆସିକି କେତେ ଗତ ଦଶ ବର୍ଷ ହେଲାଣି ଆପଣ ତ ମୋ ବନ୍ଧୁ, ତ ମୁଁ ସେଥିପାଇଁ ଆପଣଙ୍କୁ ପଚାରିଲି ଆଉ ଯଦି ଆପଣ ସାହାଯ୍ୟ କରନ୍ତେ ମୁଁ କରିଦିଅନ୍ତି।
କିଛି ନାହିଁ ଆପଣ ନିଶ୍ଚିନ୍ତ ରୂପରେ ଆପଣ ସନ୍ଦେହହୀନ ରୁହନ୍ତୁ, ଆପଣ ଯେତବଳେ ବି କହିବେ ମୁଁ ଆପଣ ସାହାଯ୍ୟ କରିବି ଏହି କ୍ଷେତ୍ରରେ ଠିକ୍ ଅଛି।
ହଁ କିନ୍ତୁ ମତେ ନା ଟିକେ ଆଇଁଷ ଭଲ ଲାଗେ ନାହିଁ, ମୁଁ ଅଧିକ ଭେଜ୍ ମତେ ପସନ୍ଦ।
ଆଉ ହଁ ସେଥିରେ କିଛି ଅସୁବିଧା ନାହିଁ, କାରଣ ଏ କ୍ଷେତ୍ରରେ ଆପଣଙ୍କୁ କିଏ ଆଇଁଷ ଖାଇବାକୁ କହିବେ ନାହିଁ। ଆପଣଙ୍କୁ ହଁ ଆମିଷ ବନେଇବାକୁ କହିବେ। ଯାହାକି ଆପଣଙ୍କୁ ନିଶ୍ଚିନ୍ତ ରୂପରେ କରିବାକୁ ପଡିବ କିନ୍ତୁ ଆମିଷ ଖାଇବାକୁ କେହି ବାଧ୍ୟ କରିବେ ନାହିଁ।
ଯା ହଉ ଭଲ କଥା। ଆପଣ ଟିକେ ମତେ କହିବେ ପରୀକ୍ଷା ବିଷୟରେ ମୁଁ ସେ ପରୀକ୍ଷା ଦେବି, ଏବେ ତ ମୋର ଗୋଟେ ପରୀକ୍ଷା ଅଛି। ସେ ପରୀକ୍ଷା ଟା ମୋର ସରିଲା ପରେ ମୁଁ ଆପଣଙ୍କୁ ଜଣେଇବି ହେଲା।
ହଁ ହଉ ଠିକ୍ ଅଛି ସେଥିରେ କିଛି ଅସୁବିଧା ନାହିଁ ଆପଣ ଆପଣ ପରୀକ୍ଷାରେ ଦିଅନ୍ତୁ ଉତ୍ତୀଣ୍ଣ ମଧ୍ୟ ହୁଅନ୍ତୁ ମୁଁ ଆଶା କରିବି ଭଗବାନଙ୍କ ପାଖେରେ ଏତିକି ପ୍ରାର୍ଥନା କରିବି।
ଓହୋ ଯାହା ହଉ ଆପଣଙ୍କ କଥା ସତ ହୋଇଯାଉ ଆମ ପରୀକ୍ଷାରେ ଭଲ ହେଇଯାଉ, ମୁଁ ତ ପଢ଼ାପଢ଼ି କରୁଚି। କିନ୍ତୁ ଅସୁବିଧା ହେଲା କି ମୁଁ ବହୁତ୍ ଦିନ୍ ହେଲା ପାଠପଢ଼ା ବନ୍ଦ କରିଦେଇଥିଲି ବୋଲି ଏବେ ଫୁଣି ଥରେ ପଢ଼ିବା ଷ୍ଟାର୍ଟ କଲା ବେଳକୁ ମତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଚି, ତ ସେଥିପାଇ ଟିକେ କଷ୍ ଷ୍ଟ ହଉ ସେ କିନ୍ତୁ ମୁଁ ହେଇଯିବ। କହିବାକୁ ଗଲେ ମୁଁ ପରୀକ୍ଷା ଏଥର ଉତ୍ତୀର୍ଣ କରିଦେବି ନହେଲେ ଆର ବର୍ଷ କରିବି। ଏ ବର୍ଷ ଟିକେ ଭଲରେ ପାଠ ପଢାପଢି କରିବି। ଆଉ ଆପଣ ଯଦି କହୁଥିଲେ ଆପଣ ଭିଡିଓ ଯୋଉ କରିବାରେ ମଧ୍ୟ ମୁଁ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ବି ରାଜି ଅଛି।
ହଁ ଆପଣ ନିଜର ଏବେ ପାଠପଢ଼ା ପ୍ରତି ଧ୍ୟାନ ଦିଅନ୍ତୁ, ତାପରେ ଆମ ଭିଡିଓ କଥା ଆମେ ଦେଖିବା। କାରଣ ଏବେ କହିବାକୁ ଗଲେ ଆମେ ଆଗ ନିଜେ ଆମ ଭବିଷ୍ୟତକୁ ଆଗ ସଜାଡ଼ି ଦବା ତେବେ ଯାଇକି ଏ ଏଇ କ୍ଷେତ୍ରରେ ଧ୍ୟାନ ଦବା। କାରଣ ମୁଁ ଯେତିକି ଦେଖିଲି କି ଆମର ଆମେ ଏତେ ବଡ ବି ହେଇନୁ କି ଏସବୁ ରେ ଯଦି ଆମେ ଏବେ କିଛି ଜାଣିନୁ କହିବାକୁ ଗଲେ ଠିକ୍ ଭାବରେ। ତେଣୁ ଆମେ ଯଦି ଆମ ଭବିଷ୍ୟତକୁ ଫାଷ୍ଟ ଆମ ଦେଖିଦେବା, ତାପରେ ଏଇସବୁରେ ଆମେ ଯଦି ମୁଣ୍ଡ ପୁରେଇବା ତେବେ ଆମେ ନିଶ୍ଚିନ୍ତ ସଫଳ ହେଇପାରିବା।
ଠିକ ଅଛି ସେଟା ବି ସତ କଥା କହିବାକୁ ଗଲେ। ଆଚ୍ଛା ହଉ ଠିକ୍ ଅଛି, ଆପଣଙ୍କୁ ମୁଁ କହିବି ଏ ଭିଡିଓ ବିଷୟରେ, ଆଉ ମୁଁ ତ ଏବେ କହିବାକୁ ଗଲେ ମୋର ଅଛି ଆଉ ଗତ ଦଶ ଦିନରେ ତ ମୁଁ ଘରୁ ବାହାରୁ ନଥିଲି। ଏବେ ହିଁ ମୁଁ ଅଛି ଆଉ ମୋର ପାଞ୍ଚ ଛଅ ଦିନ ପରେ ପରୀକ୍ଷା ଅଛି ପାଞ୍ଚ ଦି ଦିନ ଛଅ ଦିନ ପରେ ମୁଁ ଆପଣଙ୍କୁ ଜଣେଇବି ଆଉ।
ହୁଁ ଆଚ୍ଛା ହଉ ଠିକ୍ ଅଛି, ଆପଣ ଜଣାନ୍ତୁ, ବେଶ୍ ଭଲ ଭାବରେ ଜଣାନ୍ତୁ, କିଛି ଅସୁବିଧା ଏଥିରେ ନାହିଁ। ମୁଁ ମଧ୍ୟ ଆପଣଙ୍କର ଅପେକ୍ଷାରେ ରହିଲି, ଆପଣଙ୍କ ଠାରୁ କେମିତି ନିଶ୍ଚୟ ଗୋଟେ ଭଲ କଥା ଶୁଣିବି। ତାହା ମଧ୍ୟ ମୁଁ ଆଶା କରିବି।
ହଁ ଠିକ ଅଛି ଆଉ ଆପଣ ଯଦି କୁହନ୍ତେ ଆଜି ଯଦି ଆମେ ଟିକେ ଦେଖାଇକି ବିଷୟରେ କଥା କୁହନ୍ତେ ଆପଣ ମତେ ବୁଝାନ୍ତେ ତାହେଲେ ଭଲ ହୁଅନ୍ତା।
ହଁ ନିଶ୍ଚିନ୍ତ ଆଜି ମୋର ଗୋଟେ ସାଙ୍ଗ ଆସିବାର ଅଛି ଘରକୁ, ତେବେ ସିଏ ଆସି ଯେତେବେଳେ ଯାଇସାରିବ, ମୁଁ ଆପଣଙ୍କୁ କହିବି। ଆପଣଙ୍କ ସହ କଥାବାର୍ତ୍ତା ହୋଇଯିବା।
ଆଚ୍ଛା ହଉ ଠିକ୍ ଅଛି, ମୁଁ ଆଜି ଆପଣଙ୍କୁ ସନ୍ଧ୍ୟାବେଳେ କଲ୍ କରି ଜଣାଇବି, ଏବଂ ଆପଙ୍କ ସହିତ ଦେଖ ତମ ଦେହ ବି ଆପଣ ଟିକେ ମତେ କହିବେ ଏବଂ ମୁଁ ତାହା ଯାଇକି ମୋ ଘରେ ଜଣେଇବି, ଯଦି ମୋ ଘର ଭଲା ରାଜି ହୋଇଯିବେ ତାହେଲେ ଆପଣଙ୍କ ସହିତ ମୁଁ ବି ଏଇ କାମଟି କରିିବି, ହଉ ଠିକ ଅଛି ମୁଁ ରଖୁଛି ଯେବେ ମୁଁ ଯିବି ଆପଣଙ୍କୁ କଲ୍ କରିବି ଆଉ।
ଆଚଛା ହଉ ହଉ।